କଁ କରୁଚୁ?
ଆଁ ଏଇଠି ବଇଚୀ ମେଘ ମେଘ ପକଉଚି ହଁ।
ଆଉ
ଆଉ। ଆଉ ଆମର ଆମର କା କାକୁଡି ତୋଳିଆକୁ ଯାଇଥିଲି। ପୁଅ ଦିହାଙ୍କ କାକୁଡି ତୋଳି କାକୁଡି ତୋଳିକି ଆଇଲେ।
ହଁ।
ବଜାରକୁ ଯିବେ।
ହଁ।
ମେଘ ପକଉଚି।
ହୁଁ।
ହୁଁ ଆଉ ତ କାକୁଡି ଚାଲ କଲରା ତୋଳା ହେଇଚି।
ହଁ।
ବଜାକୁ।
ହଁ।
ହଁ।
ଆଉ ସକାଳୁ ଉଠି ଆଜି
ଆମର ଏଇ ରୋଷେଇ ହେଇଛି।
ହଁ।
ଡାଲି ଭାତ ଆଉ ପିତା ଶୁଖୁଆ ଭଜା। ଆଉ ଲଙ୍କା ରାଇତା। କଲରା ଗୋଟା ଭଜା ଆଉ ହଉଛି ଖାଇବେ ଆଉ ହୁଁ।
ଓହୋ ଆଉ ତମେ ସକାଳୁ କ ଖାଇଥିଲ?
ଆମେ ସକାଳୁ ଖାଇଥିଲୁ ଭାତ ସୁଖୁଆଁ ଭଜା ଆଉ ଆଳୁ ପଡା ପଡି ପଡା
ହାଁ।
ହୁଁ।
ଆଉ ଆଉ ତମ ଗୋରୁ ଗାଈ କିଏଟା ଅଛନ୍ତି?
ଆମର ଦିଟା ଗୋଟେ ଗାଈ ଗୋଟେ ବାଛୁରି।
ଗାଈ ଦୁଆଁ ହଉଛି?
ହୁଁ ହଁ ଦୁଆଁ ହଉଛି।
ର କ୍ଷୀର ରଖିକି ବସଉଛ ନା ଗଉଡକୁ ଦେଇ ଦଉଛ?
ଗଉଡ଼ କୁ ଦେଇଦଉଛି।
ଅହ।
ହଁ।
ଆଉ ରଖିକି ଖାଉ ନା କ୍ଷୀର?
ହଁ ପାଏ ରଖୁଛୁ ଖାଉଛୁ ଆଉ ଦିପା ଦିପା ରଖୁଛୁ। ତୁ ଖାଉଛୁ।
ହଁ ହଁ।
ଆଉ ଆଉ ଦିପା ଦେଇ ଦଉଛୁ ଆଉ।
ଉ ହୁଁ।
ହୁଁ।
ଆଉ ତମ ଦେହ ପା ଭଲ ଅଛି ନା?
ହଁ ଭଲ ଅଛି।
ଆଉ ତମ ପୁଅ ମାନେ ସବୁ କି ଫସଲ କରୁଛନ୍ତି ସବୁ?
କାକୁଡି ଜହ୍ନି କଲରା ଆଉ ଇଏ ଆଉ ପୁଣି ଧାନ ବାଦାମ ଏଇ
ର ଏତେ ଚାଷ ମାନେ ଏତେ ପ୍ରକାର ତାଷ କରନ୍ତି।
ହଁ। ସବୁ ଚାଷ ଅଛି ଆମର। ପୁଣି ଲଙ୍କା ପୁଟଳ ସବୁ ସବୁ ଚାଷ।
ତମର ଯୋଉ ବାର ଫସଲି ଜାଗା?
ହଁ ଆମର ତ ବାର ଫସି ହୁଁ।
ଆଉ ତମ ନାତି କେଇ କେଇ ଜଣ?
ନାତି ଗୋଟେ ନାତୁଣୀ ଚାରି।
ଅହଁ।
ହଁ। ତିନି ଜଣ ବାହା ହେଇଚନ୍ତି ଆଉ ନାତିଟିଏ ନାତୁଣୀଟିଏ ଅଛନ୍ତି ଆଉ।
ଓହୋ ସେଇ ଯୋଉ ନାତୁଣୀ ସବୁ ବାହା ହେଇଚନ୍ତି ଫୋନ କରନ୍ତି ନା?
ହଁ ଫୋନ୍ କରନ୍ତିୁ।
ଆଉ ସେ ଜଇଁ ମାନେ?
ହଁ ଜଇଁ ଫୋନ କରନ୍ତି।
ଅଁ ହଁ।
ହଁ।
ଆଉ ବର୍ଷା ପ୍ରବଳ ବର୍ଷା ହଉଚି।
ହଁ।
ଓହୋ ଆଉ
ଝିଅର ଝିଅ ନାତୁଣୀ ସିଏ ବି ଫୋନ କରୁଚି।
ଓ ହୋ।
ହଁ।
ଆଉ ଝିଅର କେଇ ମାନେ ପୁଅ କେଇଟା ଝିଅ କେଇଟା?
ବଡ ଝିଅରେ ଝିଅଟିଏ ପୁଅ ଟିଏ ସାନ ଝିଅର ଝିଅଟିଏ ପୁଅଟିଏ।
ଏଇ ଯୋଉ ବଡ ଝିଅକୁ ଯ ବାହା ବାହାର କରିଚ ସେ ଜଇଁ କଣ କରନ୍ତି?
କନଟ୍ରାକଟି କରନ୍ତି।
ଆଉ ତମ ଯୋଉ ସାନ ଝିଅର ଜାଇଁ?
ପ୍ଲାଣ୍ଟ ରେ।
ପ୍ଲାଣ୍ଟେ ଯାଉଚନ୍ତି?
ହଁ।
ଓ ହୋ ମାନେ ଓଡିଶା ଭିତରେ ନା ଓଡିଶା ବାହାରେ?
ହଁ ହଁ ଓଡିଶାରେ।
ଓହୋ ତାଙ୍କ ଶାଶୁଘର ସବୁ କୋଉଠି?
ତାଙ୍କ ଶାଶୁଘର ସାନର ହଉଚି ବିଜାରପୁର।
ହଁ।
ବଡର ହଉଚି ଏଇଠି ଏଇ ଯୋଉ କାନସରା।
ହଁ ହଁ।
ହୁଁ।
ଆଉ ତମ ସ୍ଵାମୀ କଣ କରନ୍ତି?
ମାଷ୍ଟର ଚାକିରୀ।
ହ ହୋ ଏବେ କଣ କରୁଚନ୍ତି? ହାଲୋ।
ହଁ।
ଏବେ କଣ କରୁଚନ୍ତି।
ଆମା ଆମା ପ୍ରତ ଗୀତ ଆଉ କଣ କରନ୍ତି?
ଏଇ ଏ ମାଷ୍ଟର ଚାକିରୀ ସିନା କରୁଥିଲେ ଏବେ କଣ କରୁଚନ୍ତି? ରିଟାୟାର୍ଡଟା କଲେଣି ନା ନାଇଁ?
ହଁ ହଁ।
ରିଟାୟାର୍ଡ କଲେଣି?
ହଁ।
ଓହୋଃ ଆଉ ପେନସନ୍ ପାଉଛ ନା?
ହଁ।
ଓହୋଃ‌। ଆଉ
ହ୍ୟାଲୋ।
ଆଉ ତମ ଦେହପା ପୁଅ ଝିଅଙ୍କର ସମିତିଙ୍କର ଦେହପାା ଭଲ ଅଛି ନା?
ହଁ-ଅ-ଅ ଭଲ ଅଛି।
ଓହୋଃ, ଆଉ-ଉ-ଉ ଉଁ ତମ ବଡ଼ ବୋହୂ?
ବଡ ବୋହୂ ରୋଷେଇ କରୁଛି।
ଆଁ-ଆଁ ତମ ସାନ ବୋହୂ?
ବାପ ଘରକୁ ଯାଇଛି।
ଓହୋଃ, କେତେ ଦିନ ହେଲା ଗଲେଣି?
ଗଲାଣି ପନ୍ଦର କୋଡ଼ିଏ ଦିନ ହେଲାଣି।
ଅଁ ହଁ।
ହୁଁ।
ଆଉ ଆସିନାହାନ୍ତି ଏବେ ଆସିବେନି? ନା ଆସିବେ?
ମୁଁ ଏବେ କହି ପାରିବିନି।
ସେ ଫୋନ୍ ଫୁନା କରନ୍ତିନି?
ହଁ ସେମିତି କେତେବେଳେ କରନ୍ତି ଆଉ।
ହଁ ହଁ। ଆଉ କଣ ଖବର କୁହ?
ଆଉ ମେଘ, ମେଘ ପକଉଛି ବଇଛୁ ଚୁପଚାପ ଆଉ।
ଓହୋଃ।
ହୁଁ। ଆ ମେଘ ତ ମେଘ ପକ୍ ପକଉଛି ଆଉ, ଫସଲ ତୋଳା ହେଇଛି ଯିବ କେମିତି ହାଟକୁ?
ଓ-ଓ-ଓ ହାଟକୁ ଆଉ କଣ ଯାଇପାରିବେ ଏ ଯୋଉ ବର୍ଷା ଯୋରରେ ହଉ
ହୁଁ, ହଁ ପା ଜୋରରେ ବର୍ଷା ହଉଛି କଣ କରିବି?
ଆଉ ସେ ପରିବାଗୁରା କଣ କରିବ?
ଦେଖିଆ ମେଘ୍ ଦେଖିଆ ମେଘ ଛାଡିଲେ ଯାହା ହବ ଆଉ।
ଓହୋଃ। କାଲିକି ରହିଲେ ପରିବାଗୁରା ନଷ୍ଟ ହେଇଯିବନି ନା?
ହଁ-ଅ ହଁ ବା।
ହଁ, ସକାଳୁ ଯଦି ନେଇଯାଇଥାନ୍ତେ ମାର୍କେଟରେ ଦେଇ ଦେଇଥାନ୍ତେ ଭଲ ହେଇଥାନ୍ତା।
ହଁ।
ଆଉ
କଣ କରିବି?
ତମେ କାକୁଡି ଖାଅ ନା?
ହଁ। ସବୁ ଖା।
ଖାଲିପେଟରେ ନା ଭାତ ସହିତ ଖା?
ଭାତରେ ଖାଉ ଖାଲି ପେଟରେ ଖାଉ। ଆଉ କଲରା ବି ଭାଜିକିରି ଖାଉ।
ଓହୋ।
ହୁଁ।
ହଁ।
ଆଉ ଅଳ୍ପିକିଆ ହେଇଥିଲେ ଘରେ ଖାଇ ଦେଇେଥାନ୍ତ ବହୁତୁ ଅଛି ନାଇଁ କି।
ହଁ ହଁ ବା।
ଅଁ ହଁ ବହୁତୁ ବାହାରିଚି ବିକିଆକୁ ନବ
ହଁ ବା ମେଘ ଛାଡୁ ଦେଖିଆ ଆଉ।
ହୁଁ ଏ ସବୁଆଡେ ବର୍ଷା ହଉଚି ନା।
ହଁ।
ଜୋର ହଉଚି ବି ସବୁବେଳେ ବର୍ଷା ଦିନ ନୁହେଁ କି।
ହଁ ବା। ବର୍ଷା ଦିନ। ହଁ।
ଜମା ମାନେ ଆଗେ ବର୍ଷା ହଉନଥିଲା ଲୋକମାନେ କହୁଥିଲେ ବର୍ଷା ହଉ-ହଉ। ଆଉ ବର୍ଷ ବର୍ଷା ହେଲାଠାରୁ ମାନେ ଲୋକମାନଙ୍କ ପ୍ରବଳ ବର୍ଷା ହଉଚି।
ହୁଁ।
ଆଉ ଏଥିରେ ମାନେ ତାଷୀ ମାନେ କଣ କରିବେ।
ହଁ ବା ବର୍ଷା ଛାିଡିଲେ ଯାହା କରିବି ଆଉ।
ମାନେ ବିଲ ବାଡରେ ପାଣି ହେଇଗଲେ ଫସଲ ବି ନଷ୍ଟ ହେଇଯିବ।
ହଁ।
ଆଉ ବିଲେଶ ପାଣି ଜମି ଯିବ ନା
ହଁ।
ନା କିଛି ମାନେ ପାଣି ବାହାର କରିବା ବ୍ୟବସ୍ଥା କରୁଚନ୍ତି ବିଲରେ ସବୁ?
ହଁ ସେଇ ଯୋଉ ନାଳ ଫାଳ କରିବେ ଆଉ।
ହଁ-ହଁ।
ହୁଁ।
ଆଉ କଣ କୁହ?
ହାଲୋ।
ହଁ।
ଆଉ ବର୍ଷା ତମ ଆଡେ ଛାଡିଲାଣି?
ହଁ।
ଅ ହଁ।
ଆଉ ତମ ଆଉ ତମ ନାମ ତମର କଣ କରୁଚ?
ଆର ଏଇ ଖାଇକି ବସିଚୁ ଆଉ, ବର୍ଷା ବି ଆଡେ ହଉଚି ଆଉ।
ହଁ।
ଆଉ ଘରୁ ତ ବାହାର କରି ହଉନି ଆଉ ମୁଁ ଟିକିଏ ଶୀଘ୍ର ରୋଷେଇ ସାରି ଦେଇକି ଆସିକି ବସିଚି ଆମ ଅପା ଘରେ।
ହଁ।
ହୁଁ। ଯେବେ ଯେତେ କାମ ସରେ ପଳେଇ ଆସେ ଆମ ଅପା ଘରେ ବସେ। ମାନେ ମୋ ପା ବୋଲି ବଡ ଯାଆ ଘରେ ହେଲା। ଅ ଆ ଯିଏ ବସେ ତାଙ୍କ ଘରେ। ଆ
ହଁ।
ଓ ମୋ ଝିଅ ତ ସ୍କୁଲକୁ ପଳାଏ। ଇଏ ବିଲକୁ ପଳାନ୍ତି ମତେ ଏକୁଟିଆ ଭଲ ଲାଗେନି। ସେଥିପାଇଁ ଆମ ପା ପାଖକୁ ମୁଁ ପଳେଇଆସେ ବେଳେ ବେଳେ।
ହୁଁ।
ହାଲୋ।
ହଁ।
ହଁ। ଏ
ନା ନା।
ତମ ଆଡେ ବର୍ଷା ଜୋର ହଉଚି?
ନା ବା। ବ ନାଇଁ ବର୍ଷା ଜୋର ହଉଚି। ଆଉ ମୋବାଇଲ ଟା ଗାଈ ବାନ୍ଧିକିରି ଏଇ ଗୋଠ ଖରିିକି ଦେଇକି ଆଇଲି।
ତମ ନାତି କେତେବେେଳକୁ ଯିବେ ପ୍ଲାଣ୍ଟେ?
ଏଇ ନାତି ଖାଉଚି। ଖାଇସଲେ ଯିବ ଆଉ।
ଅ ହୋ। ପୋର୍ଟ ରେ ତ ବର୍ଷା ହଉଚି, ଏଇଥିରେ ଯିବେ କେମତି?
ଆଉ କଣ କରିବେ? ଆଉ ନଗଲେ ହବ କେମିତି?
ଏଇ ରେନୀ କୋଟ ହରିକା ପିନ୍ଧିକି ପଳେଇବେ ଆଉ।
ହଁ।
ଆଉ?
ହଲୋ।
ହାଲୋ।
ହଁ ହାଲୋ।
ହୁଁ ଏଇନେ ତ ଆସିକି ତଥାପି ଗୋଟେ ଉପରେ ହେଲାଣି।
ହଁ ଗୋଟେ ଉପରେ ହେଲାଣି ପା? ଆଉ ସକାଳୁ ମେଘ ପକଉଚି ଆଉ ତାକୁ କଣ କରିବି?
ହଁ।
ମେଘା ସବୁଆଡୁ ବନ୍ଦ ବୁନ୍ଦା କରିଦେଇଚି ଆଉ।
ହୁଁ ବର୍ଷା ଟା ସିିନା ଛାଡନ୍ତା ଜମା ଛାଡୁନି।
ଜମା ଛାଡ଼ୁନି। ନଷ୍ଟ କରୁଚି ଫସଲ ଫୁସୁଲା ଆଉ।
ହୁଁ। ଆ ସବୁଆଡେ ଏମିତି ହଉଚି।
ଅ ମୂଳରେ ପାଣି ରହିଲେ ପଚିବ ଆଉ କଣ? ଯେତେ ଯେ ଯେତେ କଷ୍ଟ କରିଥା
ଆଉ
ହଁ।
ଚାଷୀ ମାନେ ହଇରାଣ ହେଲେ।
ହଁ, ପା
ହାଲୋ
ହଁ, ଅଁ।
ଆଉ ମୁଁ କହିଲି ଚାଷୀ ମାନେ ହଇରାଣ ହେଇଯିବେ।
ହଁ, ପା
ଏମିତି ବର୍ଷା ହେଲେ।
ହଁ, ଆର ବିଲିରେ ପାଣି ରହିବ ଆଉ କଣ କରିବେ।
ଏଇ ଯୋଉ ଫସଲ ବହେ ଲେଖା ବାହାରୁଚି।
ହଁ, ଯିବ। ଏ ଟିକେ ଧାନକୁ ଧାନକୁ ଟିକେ ଉପକାର ହବ ଆଉ। ହଁ, ହଁ ଧାନ ଭଲ।
ଆଉ ବାଦାମ ଟାଇମ୍ ରେ ଯଦି ବର୍ଷା ହବ।
ସେତେବେଳେ ବାଦାମ ଭଲ ହବ ଉପାରିଲା ବେଳେ ହେଲେ। ସେ ମାନେ ବକି କରିଦେଉଛନ୍ତି।
ଗଜା ବାହାରି ପଡିବ।
କଉ ହଁ ମାନେ ବାଦାମ ନଗେଇଥିବୁ ମେଘ ହବ ଭଲ ବାଦାମ ହବ।
ଅ ହଃ ଲୋକମାନେ କହୁଥିଲେ ଏବର୍ଷ ବର୍ଷା ବର୍ଷା ନାହିଁ ବୋଲିକି ଭଲ ତ ବର୍ଷା ହେଲାଣିି।
ଅଛି କି ଚେ